ଆଚ୍ଛା ନମସ୍କାର ସାର୍।
ସାର୍ ନମସ୍କାର ସାର୍।
ଆଉ ଆପଣ କଣ କରୁଚନ୍ତି?
ହଁ ଖାଇକି ବାହାରେ ହିଁ ବସିଛି।
ହଁ ମାନେ କଣ ଖାଇଲେ କି?
ଭାତ, ଡାଲି ଏବଂ ଛତୁ ଭଜା।
ଛତୁ ଭଜା।
ହୁଁ, ଆଚ୍ଛା ଆପଣ କଣ କରୁଛନ୍ତି?
ମୁଁ ବି ବାହାରେ ବସିଛି ଏବେ।
ଆଉ କଣ ଖାଇଲେ?
ମୁଁ ଖାଇଲି ଡାଲି, ଭାତ ଆଉ ପୋଟଳ ଆଳୁ ଚିପ୍ସ ହେଇଥିଲା।
ଆଚ୍ଛା। ଆଉ ଆପଣଙ୍କ ସେପଟେ ପାଣିପାଗ କିପରି?
ମଣ୍ଡଳ କାଟ ଆମର ଏଇପଟେ ଯାହାକି ବର୍ଷା ହଉଥିଲା। ବର୍ତ୍ତମାନ ଏବେ ବର୍ଷା ନାହିଁ। ମାନେ ବର୍ଷା ମେଘୁଆ ପାଗ କରି ରଖିଛି। ଯାହା ଆଗକୁ ବି ବର୍ଷା ହବାର ସମ୍ଭାବନା ଅଛି। କାରଣ ପାଞ୍ଚ ଦିନ ବର୍ତ୍ତମାନ ଓଡ଼ିଶାରେ ଲଘୁଚାପ ହେବାର ଯାହାକି ଆମକୁ ମାନେ ନ୍ୟୁଜ୍ ମାଧ୍ୟମରେ ସନ୍ ସନ୍ଦେହ ମାନେ ସମ୍ବାଦ ପହଞ୍ଚିବି। ପାଞ୍ଚ ଦିନି ସତରକା ଦି ସତର୍କ ସହିତ ଦେଇଥିଲି।
ଆଛା ହୁଁ ଆଲେର୍ଟ କରିଛନ୍ତି ଯୋଉ।
ଆଲେର୍ଟ ଆପଣ ବି ସତର୍କ ରୁହନ୍ତୁ କି ଗଣ ମାଧ୍ୟମ ହବା ଦ୍ଵାରା ଆଲର୍ଟ କରିଛନ୍ତି ଆପଣ ସତର୍କ ରହିଥାନ୍ତୁ ପାଞ୍ଚ ଦିନ ଲଘୁଚାପ ହେବାର ସ ମ୍ଭାବନା ଯାହାକି ଚାଷକୁ ଚାଷକୁ ଧରିକିରି କିନ୍ତୁ ଆପଣଙ୍କ ନିଜକୁ ବି ଧରିକିରି ସତର୍କ ରଖନ୍ତୁ।
ଆଚ୍ଛା ଆଚ୍ଛା ଆପଣଙ୍କ ସେପଟେରେ ପନିପରିବା ଚାଷ କିପରି ମତେ କହିବେ କି ମୁଁ ଟିକେ ଜାଣିବା ପାଇଁ ବହୁତ ଇଚ୍ଛୁକ। କି କେତେ ପ୍ରକାର ଚାଷ ପନିପରିବା ଚାଷ ହୁଏ ତମେ ସେଥିରେ କଣ କଣ ବ୍ୟବହାର ହୁଏ? ଏବଂ କିଭଳି ଭାବରେ ବ୍ୟବହାର ଏବଂ ତାର କାର୍ଯ୍ୟ କିଭଳି ଭାବରେ କେଉଁ କେଉଁ ପ୍ରଣାଳୀ ଏବଂ ପଦ୍ଧତି ଦ୍ଵାରା ଯାହା ହଉ ମାନେ ଉତ୍ପାଦନ କରାଯାଇଥାଏ। ମୋତେ ଟିକେ ତା ବିଷୟରେ ଟିକେ କହିଲେ ମୁଁ ଆପଣଙ୍କୁ ବହୁତ ଜାଣିବା ପାଇଁ ବହୁତ ଅଧିକ ଇଚ୍ଛୁକ।
ମାନେ ପନିପରା ଚାଷ ପନିପରିବା ଚାଷ ହୁଏ।
ହୁଁ।
କିନ୍ତୁ ପନିପରିବା ଚାଷ ସିଜିନ୍ ଦେଖିକି ହୁଏ ଏବଂ ମାନେ ଯୋଉ ସିଜନ୍ ଦେଖିକିରି ଦେଖିକିରି ପନିପରିବା ଚାଷ ହୁଏ ଯାହାକି ବାଇଗଣ ଚାଷ ଖରା ଦିନ ହେଇଥାଏ ଯାହା ବର୍ତ୍ତମାନ ବାଇଗଣକୁ ପାଣି ଦରକାର ନାହିଁ। ତାହା ଖରାଦିନ ହୁଏ ବାଇଗଣ ଗୋଟେ ଭେଣ୍ଡି ଭେଣ୍ଡି ଗୋଟେ। କାକୁଡି କଣ୍ଟିଆଳି ଗୋଟେ ଏଗୁଡିକୁ ଖରା ଦିନରେ ହୁଏ ଯାହାକି ପାଣି ସେ ସେଗୁଡିକ ଚାଷ ଯାହାକି ତାଙ୍କୁ ପାଣି କମ୍ ର ଦରକାର। ଯାହା ସେମାନେ ଖରାଦିନ ହୁଏ ଆଉ ଆପଣ ଜାଣିଥିବେ କି ବାଇଗଣ କୋଉ ପ୍ରକାର ହଉଛି? ବାଇଗଣ ଗୋଟେ ମାନେ ଧାନ ଯୋଉ ଯେମିତି ତଳି ପଡ଼େ ସେହିପରି ବାଇଗଣକୁ ଫାଷ୍ଟ ତଳି ପକାଯାଏ ଯାହାକି ତଳି ହୁଁ। ବଡ ହେଲେ ତାକୁ ଉପୁଡେଇ ଆଣିକି ଗୋଟେ ଖଣଦୀ ଟାଇପ ର ଗୋଟେ ଲୁହା ଗୋଟେ ରହୁ ଥାଏ ତାକୁ ଖୋଳିକି ମାଟି ବତର ଥିବ ପୋତା ଯାଏ। ଯାହା ଦ୍ଵାରା ବାଇଗଣ ଗଛ ଲାଗେ। ପନ୍ଦର ଦିନି ହେଲା ପରେ ବାଇଗଣରେ ଓଷ ପକାଯାଏ କୀଟାନାଶିକ ଯାହାକି ବାଇଗଣ ପତ୍ରରେ ପୋକ ଲାଗିବାର ସମ୍ଭାବନା ଥାଏ। କୀଟନାଶକୁ ପକେଇବା ଦ୍ଵାରା ବାଇଗଣ ଗଛ ବା ତା କୁ ସାର ମିଳିବା ଦ୍ଵାରା ତାଙ୍କେ ଉତ୍କୃଷ୍ଟ ହୁଏ ଯାହାକି ପୋକ ନ ନେବ ଦର୍ଶନପଣ ସେ ଭାଇଗଣ ଗଛର ବଢି ବଢି ମାନେ କୀଟନାଶକ ଔଷଧ ପକେଇ ବଢିବାର ବିଷଣ ନଥାଏ ଯାହାକି ତାକୁ ବାଇଗଣ ଫଳ ଦିଏ। ଲୋକମାନେ ଚାଷୀ ଭାଇ ମାନେ ବହୁତ ଫଳ ଉ ପାଆନ୍ତି ବାଇଗଣରୁ ଯାଦ ଉତ୍ପାଦନ ରବି
ଉତ୍ପାଦନ ର ପରିମାଣ ଯୋଉଗୁରାକି କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ଯେ କିଭଳି ଭାବରେ ଚାଷୀ ମାନେ ମଧ୍ୟ ହୁଁ।
ଚାଷୀ ଭାଇ ମାନେ ମଧ୍ୟ ମାନେ ଏଇଜଉ ଗୋଟେ। ପାଲି ବା ମଣ୍ଡି ଥାଏ ସେଇ ବାଇଗଣକୁ ନେଇ ବିକ୍ରି କରନ୍ତି ଉପଯୁକ୍ତ ଦରରେ ମୁଣ୍ଡି ଥାଆନ୍ତି। ସେମିତି ମାନେ ପନିପରିବା ଚାଷ ବି ଗୋଟେ ମଣ୍ଡି ଥାଏ। ଚାଷୀଭାଇ ମାନେ ସେଇଠି ନେଇ ଉପଯୁକ୍ତ ଦରରେ ବିକ୍ରି କରନ୍ତି। ସେଇ ଯୋଉ ଭାଇ କିଣୁଛନ୍ତି ଯୋଉ ମ ବି, କରିଛନ୍ତି ତାଙ୍କେ ବି ଉପଯୁକ୍ତ ଦରରେ କିଣି ନିଅନ୍ତି। ଯାହାକି ଦୁହିଁଙ୍କ ମଧ୍ୟରେ, ସମ୍ପର୍କ ବହୁତ ନିବିଡ ଥାଏ।
ଆଚ୍ଛା ବର୍ତ୍ତମାନର ପାଗକୁ ଦେଖିବାକୁ ଗଲେ, ଆପଣ ଯେମିତି କହିଲେ, ଯେ ସରକାର ମଧ୍ୟ ଏବେ ବିଭିନ୍ନ ପ୍ରକାରର, ଅଁ ପାଣିପାଗ ସୂଚନା ଯୋଉ ଦ୍ଵାରା ଯଉମାନେ ସି-ଅଲ୍ ଗୋଟେ କରିଛନ୍ତି ଗ୍ରୀନ୍ ଆଲେର୍ଟ, ୟେଲୋ ଆଲେର୍ଟ, ଏହି ଦ୍ୱାରା ଅଞ୍ଚଳ ଗୁଡିକୁ ମାନେ ସୁଚନା ଦେଇ କେମିତି ଯେ, ଏହି ମଧ୍ୟରେ ଲଘୁଚାପ ହବ, ଏହି ମଧ୍ୟରେ, ଅଁ ବିଭିନ୍ନ ପ୍ରକାରର ଅଁ ଦେଖି ବାକୁ ଗଲେ, କିଛି ବି ହେଇପାରେ। ମାନେ ଲଘୁଚାପ ଘନ୍ୟା ବଳ ସୃଷ୍ଟି ହେଇକି ଉଁ ପାଣି ମଧ୍ୟ ଉଠେଇକି ବନ୍ୟା ମଧ୍ୟ ସୃଷ୍ଟି ହେଇପାରେ। ଏ ପରି ବିଭିନ୍ନ ପ୍ରକାର, ଏଇ ମାନେ ବିପର୍ଯୟ ଅଛି ମଧ୍ୟ। ଆପଣ ସେପଟେ ତାହେଲେ ପା ଚାଷ ବର୍ତ୍ତମାନ କଉଁ ଚ୍- କୋଉଁ ଚାଷ ହୁଏ? ଏବଂ ଏହି ପ୍ରକାର ଲଘୁଚାପ ହେବା ଦ୍ଵାରା କଣ କ୍ଷୟକ୍ଷତି ହେବାର ସମ୍ଭାବନା ଅଛି କି? ନା ଆପଣ କଣ ଲକ୍ଷ୍ୟ କରୁଛନ୍ତି?
ବର୍ତ୍ତମାନ ମଧ୍ୟ ଆମର ଏଇପଟେ ଚାଷ ମାନେ, ଲଘୁଚାପ ହେଲେ ଦୁଇ, ତିନି ଦିନ ହେଲେ କିଛି ମାନେ ସ- ନଷ୍ଟ ହେବାର ସମ୍ଭାବନା ନଥାଏ। କିନ୍ତୁ ଦଶ, ପନ୍ଦର ଦିନି ଧରି, ଯାହା ଯାହା ଫସଲ ନଷ୍ଟ ହେବାର ବହୁତ ସମ୍ଭାବନା ଅଛି। ଯାହା ଦ୍ଵାରା ବିଲ ବା ଜମି ବାଡିିରେ ପାଣି ଜମିଲେ ଯାହା ପାଣି ଜମିବା ଦ୍ଵାରା, ଲୋକମାନଙ୍କର ଯୋଉ ଫସଲ, ଯାହା ଲାଗିଥିବ ମାନେ ଯ ଆଜ୍ଞା। ବାଇଗଣ ତା ପଛକୁ ପଛ ଗାଳି ଦିଏ, ଯାହା ଦ୍ଵାରା ଲୋକମାନେ ବହୁତ ଅସୁବିଧାରେ ମାନେ ତାକୁ ପୁଞ୍ଜିକୁ ହରାଇଥାଏ। ନାଇଁ ବର୍ଷ ଯାକର ପୁଞ୍ଜିକୁ ହରାଇ ଲୋକମାନଙ୍କର ଉଁ, ପୁଞ୍ଜି ହରା ଥାଏ। ତାଙ୍କ ଯୋଉ ମନରେ ଆଶା ଥାଏ ଉପଯୁକ୍ତ ଦରରେ ମୁଁ ଏ ବିକିବି ମାନେ, ଏଇ ପନିପରିବା ଆଦେୟ କରି, ଉତ୍ପାଦନ କରି ଯାହା କି ଦେମି ସେହା, ତାହାର ବି ମାନେ ତାଙ୍କକୁ ମନର ଆଶା ନିରାଶା ହୋଇଥାଏ। ଯାହାଦ୍ଵାରା ଲୋକମାନେ ବହୁତ, ଉଁ ଅସୁବିଧାର ସମ୍ଭାବନା ହୋଇଥାଏ।
ଆଛା ତ ଏବେ ଆପଣ ଜାଣିଥିବେ ଯେ, ଓଡିଶା ତ ଏକ ବିପର୍ଯ୍ୟୟ ଉଁ- ବି ପର୍ଯ୍ୟୟ ପ୍ରାକୃତିକ ବିପର୍ଯ୍ୟୟ ର, ଗୋଟେ ଗନ୍ତାଘର କହିଲେ ଅତୃପ୍ତି ହେବ ନାହିଁ। କାହିଁକି ନା ଏଠାରେ ତ ବର୍ଷକୁ ଆପଣ। ଆପଣ ଯେମି ତି କହିଲେ, ବୁଲିଲା ଭଳି ଏଠାରେ ବର୍ଷୁକୁ ଥ ଥର ବନ୍ୟା ହେଉ କିମ୍ବା ବାତିଆ ହେଉ କିମ୍ବା ମରୁଡ଼ି ହେଉ, ଏ ପ୍ରକାରର ଆପଣ ଦେଖି ଥିବେ ବିଭିନ୍ନ ପ୍ରକାରର ପର୍ଯ୍ୟାୟା, ପ୍ରାକୃତିକ ବିପର୍ଯ୍ୟୟ ଦେଖିଥିବେ।
ହଁ ନିଶ୍ଚୟ।
ତ ଏହି ପ୍ରାକୃତିକା ବିପର୍ଯ୍ୟୟ ହେବା ଦ୍ଵାରା, ଯୋଉ କ୍ଷୟକତି ହେଉଚି। ତା ପ୍ରତି ମଧ୍ଯ ସର କାର, ଏମିତି କିଛି ସାହାଯ୍ୟ, ସହଯୋଗ କରୁଥିବେ। ଯେମିତିକି ବିଭିନ୍ନ ପ୍ରକାରର ସପ୍ ସିଡି ହୋଉଚି ବି- ବିଭିନ୍ନ ପ୍ରକାରର ଫଣ୍ଡ ହୋଉ ଏବଂ ସରକାରୀ ସହାୟକ ତ ମିଳୁଥିବ। ତ ଆପଣ କଣ, ଲାଭବାନ ହେଉଚନ୍ତି? କି ଯେ କିଭଳି ଏଇଟା, ମାନେ କେତେ ଦୂର ଆପଣଙ୍କୁ, ଉଁ- ସ୍-ଠିକ୍ ଲାଗୁଚି?
ବର୍ତ୍ତମାନ ଆମାନେ ଚାଷୀ ଭାଇଙ୍କ ନେଇ, କୃଷକ କାର୍ଡ ହେବେ, ମାନେ ହୋଉଛି, ଯାହାକି ଚାଷୀ ଭାଇଙ୍କ, ମାନେ ବିହନ କୁ ଧରିକିରି ତାଙ୍କକୁ ପୋଷ୍ ମାନେ ଲୋନ ବି, ଲୋନ ବି ଆପ୍ ବ୍କକ ଦ୍ଵାରା କୃଷକ ଲୋନ ବି ମିଳିପାରି ଯାଏ, ଯାହାକି ଆପଣ ଯେ କୌଣସି ଚାଷ ଆପଣ କରିପାରିବେ। ସେହି ଲୋନ କୁ ଉଠେଇ ଆଣି ଆପଣଙ୍କୁ ବିଭିନ୍ନ, ମାନେ ଦର ଇଏରେ, ଉଁ- ଟ୍ୟାକ୍ସି ଖଜରା, ବିନା ଖଜରରେ, ଆପଣ ଲୋନ୍ ଆଣିକି ଆପଣଙ୍କ ଚାଷରେ ଲଗେଇ ଆପଣ ଚାଷ ଲଗେଇ ଚାଷକୁୁ ଆପଣ ଉନତି କରି ବା ଚାଷରେ ଯେତିକି ଉତ୍ପାଦନ କରି ଆପଣ ଉ ଉପଯୁକ୍ତ ଦରରେ ମଣ୍ଡିରେ ବିକି ପୁଣି ସେଇ ଦର ନେଇକି ଆପଣ ଲାଭବାନ ହୋଇକି ପୁଣି ସେ ଲୋନକୁ ସୁଝି ପାରିବେ ଯାହାକି ଫାର୍ମ କୃଷଭ ବା କାଡ଼ ଆ ଦ୍ଵାରା ଆପଣ ପାଇପାରିବେ ଯେ କିଷାନ କାର୍ଡ ବି ବୋଲି କୁହାଯାଏ। କୃଷକ କାର୍ଡ ଗର୍ମେଣ୍ଟ ରତି ତିନି ମାସକୁୁ ଥରେ ତିନି ହଜାର ଟଙ୍କା ବି ଛାଡୁଛି ଯାହା ଚାଷୀ ଭାଇ ମଧ୍ୟ ପାଇ ପାରୁଛନ୍ତି।
ଆଛା ତ ଆପଣ ଯେମିତି କହିଲେ ବର୍ତ୍ତମାନ ତ ଲଘୁଚାପ ଘନା ବଳ ସୃଷ୍ଟି କରିଛି ଏବଂ ବିଭିନ୍ନ ପ୍ରକାରର ସରକାର ମଧ୍ୟ ବିଭିନ୍ନ ପ୍ରକାର ଆଲର୍ଟ ମଧ୍ୟ ଜାରି ରଖିଛନ୍ତି। କିଭଳି ଭାବରେ ଘନି ଭୂତକୁ ରୋକିପାରିବେ ଏବଂ କିଭଳି ଭାରେ ସତର୍କ ସହିତ ଆମେ ଅବଲମ୍ବ କଣ କରିପାରିବା ତାହେଲେ ଆପଣ ଯୋଉ କହିଲେ ଆପଣଙ୍କ ଲଘୁଚାପ ଆପଣଙ୍କ ସେପଟେ ଘନୀବଳୟ ସୃଷ୍ଟି ହେଉଛି, ତାହେଲେ ଆପଣଙ୍କର ପନିପରିବା ଏବେ କେଉଁ ପରିବା ଏବେ ଲାଗିଚି, ଆଉ ମାନେ ବାଡ଼ିରେ କିମ୍ବା ଆପଣଙ୍କ ଜମିରେ ଏବଂ ତାହା କେତେ ଦୂର ପର୍ଯ୍ୟନ୍ତ ଠିକ୍ ରହିପାରିବ ନା ଆପଣଙ୍କୁ ଲାଗୁ କ୍ଷୟକ୍ଷତି ମଧ୍ୟ ହେଇଯିବାର ସମ୍ଭାବନା ଅଛି, କଣ କହିବେ ତା ବିଷୟରେ ଟିକେ ମତେ କହିବେ କି?
ଆଜ୍ଞା ସାର୍, ବର୍ତ୍ତମାନ ଯେଉଁ ମାନେ ପାଗ ଲଘୁଚାପରେ ଅଛି। ବର୍ତ୍ତମାନର ପାଗରେ ଜମା ତର ଅବା ଜମିରେ ଲାଗିଛି ଯାହା ଅଲଡି ହଉ, କିମ୍ବା ଆ ପତ୍ରକୋବି ହଉ କିମ୍ବା ଆ କାଙ୍କଡ ହଉ କିମ୍ବା କଟିଙ୍ଗ ହଉ ଏଗୁଡିକ ବର୍ଷା ହେଲେ କିଛି ଯିବି ମାନେ ବର୍ଷାର କ୍ଷତି ପୂରଣ ହେଇପାରିବନି। ଯାହାକି ଲଘୁଚାପ ବି ହଉ ଆପଣଙ୍କର କାକୁଡି, କା, ଏ, କଣ୍ଟିଆଳି, କାଙ୍କଡ, ଆଉ ହୁଁ।
ଯେଉଁଟାକି କହିଲେ ଭେଣ୍ଡି। ଭେଣ୍ଡି ଗୋଟିଏ ବର୍ଷା ବିନା ଆପଣ ଯେ ପାଇଁ କହିଲେ ଯେ ଯେ ଯେତେ ବି ବର୍ଷା ହେଲେ ମଧ୍ୟ ଭେଣ୍ଡି ଗୋଟ ପିଇ ଏମିତି ଗୋଟେ ପନିପରିବା ଯେ କିଛି ସେଥିରେ କିଛି କୌଣସି ପ୍ରଭାବ ପକେଇବ। ନାହିଁ। ଏବଂ ସେ ବହୁତ ଦିନ ଧରି ହଁ ରହିପାରିବ।
ଯାହାକି ଆପଣ ସେ ଉ ଏଗୁଡିକ ଚାଷରୁ ଆପଣ ହୁଁ ବର୍ଷା ଦିନ ଚାଷ ମାନେ ଏଗୁଡିକ। ଆଉ ଆପଣ ଜାଣିଥିବେ ଫୁଲ କୋବି ଫୁଲ କୋବି କୋଉବେଳେ ଚାଷ ହୁଏ ଜାଣିଛନ୍ତି? ଯାହାକି ଶୀତ ଋତୁରେ ହୁଏ ଶୀତ ଋତୁ ଦ୍ଵାରା ତାଙ୍କ ଖରା ନୁହେଁ ବର୍ଷା ନୁହିଁ ଶୀତ ଋତୁରେ ସେଇ ଫୁଲ କୋ
ଆଛା ଯାହା ଫଳରେ ଫୁଲଟି ଭଲ ଭାବରେ ବଡ ହେବ ଏବଂ ଓଜନ ମ ଯେ ଆସିବ ଯାହା ହଉ ଆପଣଙ୍କ ଠାକୁରୁ ଏଇଗୁଡ଼ି କେତେ ଗୁଡିକେ ଆଁ ଚାଷ ଏବଂ ପନିପରିବା ଚାଷ ବିଷୟରେ ଶୁଣି ମୁଁ ବହୁତୁ ମତେ କିଛି କିଛି ଜାଣିବାକୁ ମିଳି ଯେ କିଭଳି ଭାବରେ ଆପଣ ସେ ସେପଟେ ଚାଷ କରି ଚାଷୀ ମାନେ ମଧ୍ୟ କିଭଳି ଭାବବେ ଲାଭବାନ ମଧ୍ୟ ହଉଛନ୍ତି। ମୁଁ ବି ମଧ୍ୟ ଆଗ୍ରହ ସହିତ ଆପଣଙ୍କ ସେଠାକୁ ଯିବି ଏବଂ ଦେଖିବି ଯେ ଆପଣ କିଭଳି ଭାବ
କିଭଳି ଆପଣ ଆପଣ ନିହାତୀ ଆସିବେ ଯାହା ଦ୍ଵାରା ଆପଣ ଆସିି ଦେଖିପାରିବେ ଚାଷୀ ଭାଇ ମାନେ କେମିତି ତାଙ୍କେ ଲାଭବାନ ମାନେ ଉତ୍ପାଦନ କରି ଉ ଯୋଉ ପୁଞ୍ଜି ଅଧିକ ପୁଞ୍ଜି ବା ଲାଭବାନ କମଉଛନ୍ତି ଆପଣ ଜାଣିପାରିବେ। ଯାହା ଆପଣ ବି ଦେଖିପାରିବେ ଆପଣ କେବେ ଆସନ୍ତୁ ଆପଣଙ୍କ ଅ ଏଇ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ମୂଲ୍ୟବାନ ସମୟରେ ଦେଇଥିବାରୁ।
ରହୁଛି ସାର୍ ନମସ୍କାର।